କେ କେମିତି ଅଛନ୍ତି?
ହାଲୋ ବନ୍ଧୁ।
ହଁ କୁହନ୍ତୁ?
ବନ୍ଧୁ କୋଉଠି?
ବନ୍ଧୁ ମୁଁ ଏଇନା ଟିକେ ଅଛି ଘରେ ଅଛି।
ବନ୍ଧୁ ଆଉ କଣ ଆମ କଥା ମନେ ପଡୁନଥିଲା କି?
ନାଇଁ ବନ୍ଧୁ ମନ ପଡୁଥିଲା।
ଯାଉ।
ଏଇ ତ ଏଇନା ତ ଟିକେ କୁଆଡ଼େ ଯାଇ ହଉନି ଛକ କ କୁଆଡ଼େ ଯାଇହୋଉନି। ଆଜ୍ଞା ଗାଁରେ ଏତେ ବର୍ଷା ହେଇଚି ଚାରିଆଡେ ପାଣି ହେଇଯାଇଚି।
ଆଜ୍ଞା।
ପାଣି ହୋଇଯାଇଚି ସେଇତିନାଗି କୁଆଡ଼େ ଯାଇ ହଉନି।
ଆଜ୍ଞା ଆମେ ସେଇ ଦୋକାନ ରେ ବଇଚୁ ଆଉ କଣ କରିବା ଯେହେତୁ ମେଘ ହଉଚି।
ଆଜ୍ଞା।
ପସାଣସ ହେଇଗଲାଣି ମେଘ ହୋଉଚି ଦୋକାନରେ ଖାଇ ପିଇକି ଜଷ୍ଟ ହେଇ ବଇଚୁ ଆଉ।
ଆଜ୍ଞା।
ଆଜ୍ଞା ବନ୍ଦ ବାବୁ କଣ ଖାଇଥିଲେ?
ଖାଇଥିଲି ସକାଳେ ରୁଟି ଭଜା।
ଆଉ କଣ?
ରୁଟି ଭଜା ତ ଖାଇଥିଲି ଆଉ ଆଉ କଣ ଖାଇବି।
ଆଉ ବନ୍ଧୁ ବନ୍ଧୁ ଏପ ଆମେ ଏଇ ବରା ଇଟିଲି ତରକାରୀ
ଓ ଜଳି ଜଳଖିଆ ଖାଇଥିଲ।
ଜଳିଖିଆ ଆଉ।
ଅହଁ।
ଆଉ ବନ୍ଧୁ ଆପଣ ପା ଝାଡ଼ା ହଉଥିଲେ?
ଆଜ୍ଞା, ଝାଡ଼ା ହଉଥିଲି ଏଇନା ଟିକେ ଜୋର ହଉଚି ଆଉ।
ଏବେ କଣ ଜୋରରେ ହଉଛନ୍?
ଆଜ୍ଞା, ଆପଣ ଟିକେ ମେଡିସିନ ଆଣି ଦେଇଦେଲେ ଭଲ ହବ।
ଆଉ ବନ୍ଧୁ ଆପଣ ଟିକେ ଚୁଡା କଦଳୀ ଖାଉନାହାନ୍ତି।
ଆଜ୍ଞା,
ଆଜ୍ଞା,
ଆଜ୍ଞା
ଚୁଡା କଦଳୀ ଖାଆନ୍ତୁ, କିଛି ନାହିଁ ଝାଡା କମିଯିବ ଆଉ। ହାଲୋ ବନ୍ଧୁ, ବନ୍ଧୁ, ଆପଣଙ୍କର ନେଟ୍ ପ୍ରୋବ୍ଲେମ ରହୁଛି।
ନେଟ ପ୍ରୋବ୍ଲେମ ହଉଛି।
ଆଜ୍ଞା,
ଏ ଏଇନା ପାଇଲା?
ହଁ ଆଜ୍ଞା,
ଆଜ୍ଞା, କଣ କହୁଛନ୍ତି କୁ?
ହେଲୋ, ଆଉ ଆପଣଙ୍କ ଗାଁରେ ଏପରି ଏବେ ଗଣେଶ ପୂଜା କେମିତି ହବ?
ଗଣେଶ ପୂଜା କଣ ଆମ ଗାଁ ଲୋକ ତ ଅଛନ୍ତି। ସେମିତି ଆଗେ ଗାଁ ରୋଡ ଟା ବାଗିଲେ ସିନା ହବ।
ଯୋଉଠି ଆମ ଠାକୁରଙ୍କ ଯୋଉ ଅନୁଷ୍ଠାନରେ ଯୋଉ ହୁଏ। ସେଇଡା କା କାଦୁଅ। କାଦୁଅ ପାଣି ଫାଣି ସବୁ ଛାଡୁଛନ୍ତି, ସେଇ ତ।
ଆଜ୍ଞା, ଆପଣମାନେ ବୋଧେ ଆପଣମାନେ ବହୁତ ସୁନ୍ଦର ଗଣେଶ, ପୂଜାଟି ହୁଏ, ଯେହେତୁ ଆପଣ ବଡ ମୂର୍ତ୍ତିଟେ କରନ୍ତି, ଭୋଜି କରନ୍ତି। ଭସାଣି କରନ୍ତି ତ, ଆପଣ ଭୋଜି ଭସାଣିରେ କେତେ ଟଙ୍କା ଖର୍ଚ୍ଚ ହୁଏ?
ଭୋଜିରେ?
ହୁଁ, ଭୋଜିିରେ ଆମର କେତେ ଟଙ୍କା ଟୋଟାଲ ଖର୍ଚ୍ଚ ହୁଏ ତମର
ଯା ଯାହା ହେଲେ, ପ୍ରୋସେସନ ଫୋସେଶନ ସବୁ ମିଶେଇକି ଲକ୍ଷେ ଦି ଲକ୍ଷେ
ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯାଉଛି। ଆଜ୍ଞା, କୁହନ୍ତୁ ଆପଣ ଠାକୁର କଉଠୁ ଆଣନ୍ତି?
ଠାକୁର ଆଣୁ ଯୋଉ ବଜାର? ମାର୍କେଟ, ସେଠି ଜଣେ ଆଗରୁ କଣ ସେ କରନ୍ତି ମୂର୍ତ୍ତି ଦେଖିଆ। ସବୁ ବର୍ଷ ଆମ ଗାଁରେ ଯେତିକି ଯୋଉ ଗଣେଶ ପୂଜା ଯୋଉ ହୁଏ। ଆମ ସ୍କୁଲରେ ଚାରିଆଡେ,
ଆଜ୍ଞା,
ଠାକୁର ସବୁ ସେଇଠୁ ଆମର ଆସେ।
ଆଜ୍ଞା,
ଆଜ୍ଞା, ସ ସବୁ ଠାକୁରଠୁ ଆଜ୍ଞା ଆମ ଗାଁରେ ଆମ ଠାକୁର ଆଜ୍ଞା ବଡ।
ବଡ, ଏତେ କେତ ବଡ଼?
ଆଜ୍ଞା, ମୂର୍ତ୍ତି ବନାନ୍ତି ବଡ ଆଉ।
ଆଜ୍ଞା।
ଆଜ୍ଞା ଏଥର ଆଜ୍ଞା ଆମେ ଚାହୁଚୁ ଗାଁ ରୋଡ଼ ଟାକୁ ପରିଷ୍କାର କରିବୁ।
ଆଜ୍ଞା।
ପରିଷ୍କାର କରଲେ ଭଲ ହବ ପରିଷ୍କାର କଲେ ନୂଆ ରୋଡ଼ ହେଲେ ଯାଇକି
ଆପଣଙ୍କ ଗାଁରେ ବୋଧେ ଠାକୁର ଯେହେତୁ ବଡ଼ ଠାକୁର ଅଛନ୍ତି ଆପଣଙ୍କ ଗାଁରେ ଠାକୁର ବୋହୁଥୁବ ଅପଣ ଆପଣ ଗାଡ଼ିରେ ନିଅନ୍ତି ନା ଟଲି ରେ ନିଅନ୍ତି ନା ଚେଚିସ ରେ ନିଅନ୍ତି?
ନାଇଁ ଆଜ୍ଞା ଆମର ଚେଚିସିରେ ଯାଏ।
ଆଜ୍ଞା ବନ୍ଧୁ ଆପଣ ଗାଁ ରେ ଯୋଉ ବଡ ଠାକୁର ଡ଼ିମ୍ରେ କିଛି ଲାଇନ ତାର କିମ୍ବା ଗଛ କୋଉଠି ବାଜେନି?
ଆଜ୍ଞା ଗଛ ବାଜେ ତାକୁ ବଡ ପିଲା ଉପରେ ଚଢ଼ିକି ତାକୁ ଫୁଣ ସାଇଜ କରନ୍ତି ଯୋଉ ଟିକି ଟିକେ ବାଜିବ।
ଆଜ୍ଞା ବନ୍ଧୁ ଆପଣ ବି ବହୁତୁ ଉ ଉ ଉ ଉ ବେ ବ୍ୟସ୍ତ ରେ ଅଛନ୍ତି ବୋଧେ ଲାଗୁଚି?
ଆଜ୍ଞା।
ଆଜ୍ଞା ବନ୍ଧୁ ଆପଣ ବର୍ତ୍ତମାନେ ଖାଇଚନ୍ତି ତ।
ଆଜ୍ଞା।
କଣ ଖାଇଚନ୍ତି?
ଖାଇଥିଲି ବା ସେଇ ରୁଟି ଭଜା ରୁଟି ଭଜା ଖାଇଥିଲି।
ରୁଟି ଭଜା ଝାଡା ହଉଚନ୍ତି ଫୁଣି ରୁଟି ଭଜା କେମିତି ଖାଉଚନ୍ତ?
ଖାଇଦେଲି ଆଉ ଚୁଡ଼ା କଦଳୀ ଖାଇଥାଆନ୍ତି ଆଉ ଖାଇଲିନେଇଁ ସେ କମିଚି ବା ଟି କିଏ କମିଚି ସେଇଥିପାଇଁ ଖାଇଦେଲି।
ଚୁଡ଼ା କଦଳୀ ଖାଇଚି ଟିକେ ଚୁଡାକଦୁଆ ଖାଇଲେ ଆଉ ଟିକେ ଭଲ ହେଇଥାଆନ୍ତା। ସେତବଳକୁ ଝାଡା ହଉଚି
ଖରା ବେଳେ ଭାତ ଖାଇବିନି ଚୁଡା କଦଳୀ ଟିକେ ଖାଇଦେବି ଆଉ ଝାଡ଼ା ଟିକେ ଜୋର ହଉଚି ନା।
ଲେମ୍ବୁ ପାଣି ଟିକେ ପିଅ ନା ଓଆରଏସ କରି ଟିକେ ପାଣି ପିଅ ପେଟକୁ ଥଣ୍ଡା ରଖ। ଭଲ ହୁଅ। ବନ୍ଧୁ ଆପଣଙ୍କ ଗାଁ ରେ କୋଉ କୋଉ ପୂଜା ସବୁ ହୁଏ?
ପୂଜା ବିଭିନ୍ନ ସବୁ ପୂଜା ହୁଏ। ତୋ ଭଗବାନ ଖୁଆଇଦେବେ।
ଆପଣଙ୍କର ବୋଧେ ପାଣି ଛାଡୁଚନ୍ତି ରୋଡ଼ ରେ?
ନାଇଁ ଆମର ଛା ପାଣି। ପ୍ଲା
ଆଜି ଆଉ ମୁଁ ଯାଇଥିଲି ଦେଖ ଦେଖିଥିଲି କି ଆପଣଙ୍କ ଘରୁ ସବୁ ପାଣି ଲାଟିନ୍ ପାଣି ଗାଧୁଆ ପାଣି ସବୁ ଛଡ଼ା ହୁଏ।
ତଳକୁ ପଳଉଚି ତଳକୁ ପଳଉଚି
ଭିତରକୁ ପଳେଇଆସ।
ଆଜ୍ଞା।
ବନ୍ଧୁ ଆପଣଙ୍କର ଯୋଉ ଗାଧୁଆ ପାଣି ଯୋଉ ରୋଡ଼ ଉପରେ ଛାଡିୁଚନ୍ତି ଆପଣଙ୍କୁ କିଛି ଇ ଇ ଇ ବିବକୁ ଟିକେ ବାଧା ଦଉନି ଆପଣଙ୍କର ଗାଧୁଆ ପାଣି ଛାଡୁଚନ୍ତି ରୋଡ଼ରେ ରାତିରେ?
ନା ଆଜ୍ଞା ଏଇନା ଆଉ ଛଡ଼ା ହଉନି ବା ସେ ବର୍ଷା ହେଲେ ଛଡ଼ା ହୁଏ ଏଇନା ବର୍ଷା ହଉଚି ଆଉ ଛଡ଼ା ହଉନି।
ଓହୋ ବର୍ଷା ହେଲେ ପାଣି ଆପଣ ଛାଡ଼ି ଦିଅନ୍ତି?
ନାଁ ଏଇନା ଏଇନା ଆଉ ଛଡା ହବନି ଏଇନା ଆମର ଅଲଗା ବାଟରେ ପାଣି ଯାଉଛି।
ଆଜ୍ଞା ଆଜ୍ଞା। ଆପଣଙ୍କ ଗାଁରେ କଣ ସେମିତି କିଛି ପାଣି ଯିବା ପାଇଁ ସୁବିଧା ନାହିଁ?
ନାଇଁ ଆମ ଗାଁରେ ଆଗକୁ ହଉଚି ଗୋଟେ ଡ୍ରେନ୍। ହେଇନି ଡ୍ରେନ୍ ହବ ଡ୍ରେନ ହେଲେ ଟିକେ ଭଲ ହବ।
ଆଜ୍ଞା ଆଜ୍ଞା।
ଆଜ୍ଞା ବନ୍ଧୁ କଁ କହୁଚନ୍ତି କୁହନ୍ତୁ?
ଯିଏ ଵ ସିଏ ଟିକେ ବାଳୁଙ୍ଗା ଅଛନ୍ତି ବୋଧେ
ଆଜ୍ଞା।
ଟ୍ରାକ୍ଟର୍ ଚଲାନ୍ତି ବୋଧେ ଆପଣଙ୍କ ଭାଇ।
ଆଜ୍ଞା ମଝିଆ ଭାଇ।
ମଝିଆ ଭାଇ।
ଆଜ୍ଞା।
ଆଉ ସେକଁ ଚାଷ ବାସ କରନ୍ତି ନାଖାଲି ଏମିତି ଟ୍ରାକ୍ଟର୍ ଚଲାନ୍ତି?
ଟ୍ରାକ୍ଟର୍ ଚଲାନ୍ତି, ଚାଷ ବାସ କରନ୍ତି।
ଆଜ୍ଞା ଆଜ୍ଞା ଆପଣ ମାନେ କେତେ ଭାଇ?
ଆମେ ଚାରି ଭାଇ।
ଚାରି ଭାଇ?
ହାଁ ଚାରି ଭାଇ ଗୋଟେ ଭଉଣୀ।
ଚାରି ଭାଇରେ ଗୋଟେ ମାନେ ଭଉଣୀ ବୋଧେ ସାନ?
ଆଜ୍ଞା ସାନ କଣ, ମାନେ ଗୋଟେ ସା ସାନ ଭାଇ ସାନ।
ଓ ଆଜ୍ଞା।
ଦାଦାଙ୍କର ଦିଇ ଯୋଉ ଝିଅ, ପୁଅ
ଆଉ ଆପଣ କୁଆଡ଼େ ଯାଇନାହାନ୍ତି ଆଉ?
ଯାଇନି ଗାଁରେତ ବର୍ଷା ହେଇଚି କାଦୁଅ ହେଇଯାଇଚି କାଦୁଅରେ ଯିବି କୁଆଡ଼େ। ଏ ମୁଁପା ଗୋଡ଼ ପୁରେଇଲେ ଗୋଡ଼ ପୁରା କୋତରା ହେଇଯିବ। ଆମ ଆମ ଗାଁରେ ଯୋଉ ବାହାଘରଟା ହେଇଥିଲା
ଆଜ୍ଞା।
ପ୍ରଶେସନ୍ ହେଇଥିଲା ମାନେ ସେ ବ ବର ତାର ଗାଡ଼ି ଉପରେ ଠିଆ ହେଇଚି ତଳୁକୁ ଆସିବତ ପଶିଯିବ ପଙ୍କରେ ଗୋଡ଼ରେ।
ତାହେଲେ ଆପଣଙ୍କ ଗାଁ ଏତେ କାଦୁଅ?
ହଁ ଆମ ଆଡ଼େ ଯୋଉଠିକା ଏମିତି କାଦୁଅ ଅଛି ଆଉ କୋଉଠି ନଥିବ।
ଲାହେଲେ ଆପଣଙ୍କ ଗାଁରେ ଏତେ କାଦୁଅ ଆପଣ କିଛି ତାଙ୍କର ବ୍ୟବସ୍ଥା କରୁନାହାନ୍ତି ରାସ୍ତାରେ?
ସରକାରେ କହିଚନ୍ତି ହବ, ଆଗେ ଡ୍ରେନ୍ ଟା ହବ ରୋଡ଼ ହବ।
ସରକାର କଣ କହିବେ ଆପଣ ଯେତେ ଶୀଘ୍ର କରିବାଟା ସେତେ ଭଲନା ଆଉ ସ
ଆଜ୍ଞା, ଡ୍ରେନ୍ଟା ହବ ରୋଡ଼ବି ହବ। ଆଜ୍ଞା ବନ୍ଧୁ।
ଯେତେ ଶୀଘ୍ର ପାଉଚନ୍ତି ଆ ଆମ ଗାଁରେ ପୁରା ରାସ୍ ସ୍ତା ପୁରା ଏ କ୍ଲାସ ରାସ୍ତା ଇଏ ସେ ରାସ୍ତାରେ ପକେଇକି ଆମ କଣ ଭାତ ଖାଇ ପାରିବ ଏତେ ସୁନ୍ଦର ରାସ୍ତା।
ଆଜ୍ଞା ବନ୍ଧୁ ଆପଣଙ୍କ ଗାଁରେ କେମିତି ଚାଲିଚି?
ଆମ ଗାଁରେତ ପୁରା ବହୁତ୍ ଭଲ ଯେହେତୁ ଆମ ଗାଁ ଟା
ନାଇଁ ଆଜ୍ଞା ଶୁଣନ୍ତୁ ମୁଁ ବୁଝିପାରୁଚି ଆଜ୍ଞା ତମ ଗାଁରେ ଯୋଉ ବର୍ଷା ଯୋଉ ହଉଚି
ଆଜ୍ଞା।
ବର୍ଷା ହଉଚି ପାଣି ରହୁଚିନା ପଳଉଚି ଆଦିରେ?
ଆମର ବନ୍ଧୁ ମଝି ମଝିରେ ରାସ୍ତା ମଝିରେ ସବୁ ହେଇଯାଇଛି ଡ୍ରେ ଏଁ ନାଳ ସିଷ୍ଟମ୍।
ଆଜ୍ଞା ତମୁକୁ ଆଜ୍ଞା କିଏ କହିଲା ଆମର ପାଣି ଛଡା ହଉଚି?
ଆଜ୍ଞା ବନ୍ଧୁ ଆପଣଙ୍କ ଗାଁକୁ ପ୍ରାୟ ମୁଁ ଯାଇଥିଲି ଦେଖିଥିଲି କି ଆପଣଙ୍କ ରାତିରେ ଦଶ ଟାରେ ଆପଣଙ୍କ ଭାଇ ଆଉ ଆପଣ ମିଶି ରୋଡ ଉପରେ ପାଣି ଛାଡିଚନ୍ତି ଏଇଗୁରା କଣ ଭଲ କଥା।
ନା ଏ ଭଲ କଥା ନୁହଁ ଯୋଉ ଆମ ଗାଁରେ ବା ଡ୍ରେନ ହବ।
ତ ରେ କିଏ ଗାଧୁଆ ପାଣି ସେ ବାସନ ମଜା ପାଣି ଏଗୁରା ତମର ରୋଡ ଉପରେ ଯଦି ଛାଡିବ ଲୋ କେ କୋଉ ପଟେ ଯିବେ ବ୍ୟବହାର କରିବେ କିଛି?
ଆମ ଗାଁ ରେ ଡ୍ରେନ ହବ ଘରେ ଘରେ ଡ୍ରେନ।
ନାଇଁ ଘରେ ଘରେ ସିନା ଡ୍ରେନ ଟା ହେଇଯିବ ଏବେ ତ ଡ୍ରେନ ହେଇନି ନା ତ ତ ଆପଣ କୋଉ ହିସାବରେ ତ ପାଣି ଟା ଛାଡୁଚ ରୋଡ ରେ?
ଆଉ ବା ଡାଆଣୀ ପଡିଆ ପଳଉଚି ପାଣି।
ଡାଆଣୀ ପଡିଆ ପଳଉଚି ପାଣି?
ହଁ।
ଓ ଆମର ତ ପୁରା ରାସ୍ତା ମଝି ମଝି ଯାଏଁ ହେଇଯାଇଚି ନାଳ ସମସ୍ତ ସେ ପାଣି ବି ରହୁନି। ପାଣି ଯାହା ମେଘ ପବନ ହଉଚି ସେ ନାଳା ବାଟେ ସବୁ ପଳଉଚି। ଆମର ଯୋଉଟାରେ ନାଳ ହେଇଯାଉଚି ଏକାଥେରେ ଗାଁ ମୁଣ୍ଡରୁ ଏକା ଗାଁ ଲାଷ୍ଟ ନାଳରେ ଯାଇ ମିଶିଚି। ସେ ପାଣି ଗାଁରେ ଜମା ରହୁନାହିଁ। ତ ଆପଣଙ୍କ ଗାଁ ଟା ଆମ ଗାଁ ଟେ ବହୁତ ଭଲ। ହ୍ୟାଲୋ ବନ୍ଧୁ ହ୍ୟାଲୋ।
ବନ୍ଧୁ କୁହନ୍ତୁ।
ତମେ କଣ କୁହନ୍ତୁ ତମ ଗାଁ ବିଷୟରେ ମୁଁ ତ ଆମ ଗାଁ ବିଷୟରେ କହିଲି।
ଆଉ ଆମ ଗାଁ ତ ବହୁତ ଅନେକ ଅନେକ ଜାଗା ଅଛି ଖେଳ ପଡିଆ ଅଛି ମନ୍ଦିର ଅଛି। ପାର୍କ ଅଛି ବୁଲିବା ପାଇଁ। ବୁଲିବା ପାଇଁ ପେଁ ପାହାଡ ଅଛି ଆପଣ ଯୁଆଡେ ଯିବେ ଯୁଆଡେ ବଣ ଅଛି ଯୁଆଡେ ଯିବେ ଇଛା ଚା ହେଲେ ବୁଲି ପାରିବେ କିଛି ଅସୁବିଧା ନାହିଁ। ଆପଣ ଟିକେ ପାଣି ଯୋଉ ଛାଡୁଚନ୍ତି ରୋଡ ଉପରେ ତା ବ୍ୟବସ୍ଥା ଟିକେ ଟ ଆପଣ ଟିକେ ଝ
ଗାଁ ରେ ଆମ ଗାଁ ରେ ଖେଳ ହଉନି ଆଜ୍ଞା ବନ୍ଧୁ ଆ ଆପଣ
ଆପଣ ଯୋଉ ପାଣିଟା ଛାଡନାହାନ୍ତି ରୋଡ ରେ ସେ ତା ବ୍ୟବସ୍ଥା ଟିକେ କରନ୍ତୁ ଆପଣ।
ଆମ ଯୋଉ ପାଣି ଛାଡୁଚେ